ହୁଁ।
ଓ ହୋ ଇଏ ଆଟା ହେଇଯିବ ପରା।
ନାଇଁ ବା ଛଅଟା।
ଛଅଟା ହେଇଯିବ ଛ ଅ, ତିନିଟାରୁ ଛଅଟା ହେଇଯାଉଚି କି ସେଟିଂ ହେଇଯାଉଚି। କେତେବେଳେ ଭାରିବ କି?
ନାଇଁ ନଈ ତ ମୁଁ ଏବେ ହଁ ଆଠଟା ଆଠଟା ହଁ।
ହଉ ଆଉ ଛଅଟା କଣ ହବ?
ନାଇଁ ନାଇଁ। ମୋ ସେଇଟା ବୋଲି ଛଅଟା ଭାବୁଥିଲି।
ଭାଇ ଭାଇନା ଆସିଥିଲେ କ, ଶୁଣ ଶୁଣ ଶୁଣ
ହଁ।
ଭାଇ ଭାଇନା ଆସିଥିଲେ
ହଁ।
ଭାଇନା ଆସିଥିଲେ, ସେ ବେଡ୍ ଫେଡ୍ ସବୁ ଧରିକି ଚାଲିଲେ।
କଣ?
ତମର ଯେତିକି ସ୍ପୋର୍ଟସ ଆଇଟମ ଥିଲା, ସବୁ ଧରିକି ଚାଲିଲେ ଭାଇନା।
କଣ?
ଧରିକି ତ ଗଲେ ଦାରିଙ୍ଗବାଡ଼ି ଆଉ।
ଆରେ ଆରେ କେମିତି?
ମୁଁ କହିଲି ଆଉ ଭାଇ ମତେ କହିଥିଲା ଭାଇ, ଆଉ ମ ମତେ ପଠେଇଦେ ବୋଲି କହିଥିଲା ମଝିରେ। ଆଉ ସ ଆଉ ମ ତେ କହିଥିଲା ମୁଁ ପଠେଇ ପାରିଲିନି, କହିଆରୁ କହିଲେ ହଉ ଠିକ୍ ଅଛି। ଦେବି, ନହେଲେ ଏଇଟା ଦେଇ ଦେବି ତାକୁ ବୋଲି କହିଲେ।
ହଁ- ହଁ ସେଟା ଗୋଟେ ଇଏକୁ ଦେବାର ଅଛି। ଛି ତ।
ଦବାର ଅଛି ଯେ, ଆଉ ଇଏ ତ ଶୁଣୁ ମାନିଲେନି କିଛି ନାହିଁ ଆଉ କଣ କହିବି ମୁଁ।
ଆଉ ହେନ୍ତା ହେଲେ ହବ?
ତିଆରି ହବ, ତାପରେ ମୁଁ -ମୁଁ କହିଆରୁ କହିଲେ ଆ ଶୁଣ ଶୁଣ, ସେ ଯୋଉ କହୁନଥିଲି କି ସେ ଭାଇ ଯୋଉ, ନୂଆ ଚାର୍ଜ ପାଇଚନ୍ତି ବୋଲି
ହୁଁ- ହୁଁ।
ଆଉ କହିଲେ କିଛି ଅସୁବିଧା ନାହିଁ, ଆସ ଆମେ ଏକାଥେରେ ତମେ ଆଇଲା ପରେ ଏକାଥେରେ ଯିବା ଚାବିଟା ଖୋଲିବା ତା ହାତରେ ଏଗା ରହୁଚି ବୋଲି କହୁଥିଲେ
ଉଁ ହୁଁ ହୁଁ।
ହେଲା ଆଉ ସେ କ୍ୟାରେମ୍ ବୋର୍ଡ ହଉ କି କଣ ଦରକାର ଧରିକି ଆସିବ ବୋଲି କହୁଥିଲେ।
ହଁ ହଁ।
ମୁଁ କହିଲି ହଉ ଠିକ୍ ଅଛି ଆଉ କଣ କରିବା ଆଉ।
ହଉ ହଉ ହଉ ଦେଖିଆ ମ ସାର୍
ହଉ ତମେ ଆସିଲେ ଦେଖିବା ଆଉ।
ହଁ ରେ ଭାଇନା କେବେ ଆସିଲେ କି?
ଭାଇନା ଆସିଥିଲେ ପଳେଇଲେ କାଲି ତ ଗଲେ ଆଉ।
ହଁ।
ଦି ଦିନ ରହିକି ଭାଇନା ଆସିବେ ଚବିଶରେ।
ହୁଁ ହୁଁ ହୁଁ।
ଚବିଶରେ ଗୋଟେ ଅଛି ପରୀକ୍ଷା।
ହୁଁ।
ଆଉ ଅଣ ଅଣତିରିଶ ତିରିଶରେ ଗୋଟେ ପରୀକ୍ଷା ଅଛି।
ହଁ।
କେମତି ବୋହୁତ ସାରା ପରୀକ୍ଷା ଅଛି ସିଏ ତାଙ୍କର ସରିବ ଗୋଟେ ଚାରି ପାଞ୍ଚ ଆଡେ ଆଉ
ଓ ହୋ। ହଉ ହଉ।
ଭାଇନା ଅଣତିରିଶତିରିଶରେ ଗୋଟେ କଣ ଗୋ ଛୋଟ ପ୍ରୋଗ୍ରାମ ଟା ହବ ଆଉ।
ହୁଁ ହୁଁ।
ଏ ସିଙ୍ଗର
ତାର ମଘଇ ହୁଁ
ବଢିଆ ପାଗ ଦେଇଜି ଭାଇ ସିଙ୍ଗର ର ଖବର କଣ?
ତାଙ୍କ ଗାଁଆଙ୍କୁ ଆଜି ଯାଇଥିଲି ସକାଳେ ଯେ କଲ କ ତାଙ୍କ ଗାଁକୁ ଆଜି ଯାଇଥିଲି ସକାଳେ
ହୁଁ।
କଲ୍ କଲି ଯେ କାହିଁ ରିସିଭ୍ କଲେନି ପରେ କଲ୍ କରିଥିଲେ ଯେ ମୁଁ ଆଉ ଜାଣିପାରିଲିନି କଲ୍ ବି କରିନି
ଓ ହୋ
ସେ ଅଛି ବା ଘରେ ଆଗା
ଏ ଆମର ଝିଅ ମାନଙ୍କର ଖାତା ଅଛି ପରା
ଶୁଣବା ଝିଅ ମାନଙ୍କର ଖାତା ଅଛି ପରା ଭାରତ
ହଁ।
ତ ଆଙ୍କ ଆଇଡିରେ ଆମେ ଗୋଟେ ଧରିକି ପଳେଇ ଆଉ
ଆ ଦବା
ମୁଁ ସେଟିଂ କରିବିନି ସାଙ୍ଗକୁ,
ହ ହଁ।
ତମେ ଆସ ତମେ ଆସ ଆମେ
ନାଇଁ ସେଇଟା ବି ଶୁଣ ସେ ଆଙ୍କ ଖାତା ଅଛି ସେଇଟା ପୁଣି ଭାଇନା ଦା କଣ ବୁକିଂ କରିଦେଇଥିଲେ ପୁଣି ହେଲା
ହୁଁ।
ବୁଝିଲ କି ନାଇ ତାପରେ ସେମାନେ କହିଲେ ଯେ ହଁ ବୁକିଂ ବଲେ ହେଇଯିବନି ସେ ଓଟିପି ଗୋଟେ ହୁଁ ଯିବ ପୁଣି ସେଇଟା ଓଟିପି ଦେଲେ ସେମାନେ ଦେବେ ବୋଥିଲେ ଯେ
ଓହୋ।
ଆଉ ଦେଖିବା ପରେ କଣ ହଉଛି ହଁ ହଁ। ସେମାନେ ଗଲେ କଲ୍ କରିବେ ପୁଣି କଲ୍ କରିବାକୁ କହିଥିଲେ
ହ ହୋ।
ଖାତାରେ କେତେ ପଡୁଚି ବା
ଖାତାରେ ହଜାର ଟଙ୍କା ଭିତରେ ପଡୁଥିବ।
ଉଁ ହୁଁ ବିନା ଖାତା
ଦି ହଜାର ପ୍ଲସ୍।
ହଁ କି।
ହୁଁ।
ଓ ହୋ।
ମଝିରେ ତ ଇଣ୍ଡିଆନ୍ ଥିଲା ସତ ତେଇ ଶ।
ହୁଁ।
ହୁଁ।
ଏବେ କମିଛି ନା ସେତିକି ଏଗା ଅଛି?
ହୁଁ ଏବେ କେଜାଣି ଭାଇନା ଏବେ ଆଉ ପଚରା ଉଚରା କରିନି ମୁଁ।
ହୁଁ ହୁଁ।
ଆଉ ଆମକୁ ତ ରୋଷେଇ କରିବାକୁ ପଡିବ ଯାହାହେଲେ ବି।
ହୁଁ ଭାଇମା କୁ କହିଲନି ସେ ସାନ ସାନ ହାଣ୍ଡି ଟା ଆଣିଦିଅ ବୋଲି
ତମେ ଆଇଲେ ଆଣିବା ତ ଏଥର ଆଉ ସେ ତ ଚବିଶ ରେ ଆଇବେ ରେ ଚବିଶ ରେ ଆଣିଯିବା ଆସ।
ହୁଁ।
ଚବିଶ ରେ ଥିବ କି ନାଇଁ?
ହୁଁ। ଥିବି ଥିବି।
ଝିଅ ଘର ଟିକେ ଖାଇବା ପିଇବା କରିକି ଆଡଜଷ୍ଟ କର୍ ଦବା ଆଉ। କରୁ ନାହାନ୍ତି।
ସେମାନେ କୁଆଡେ କରୁଛନ୍ତି ଗ୍ୟାସ୍ ଫ୍ୟାସ ନାହିଁ ତାଙ୍କର ବି ସେଟା ଆଜି ଗଲେ ତ
ଓହୋ ହୋ।
ନହେଲେ ଦେଖିବା ସେ ଛୋଟ ହାଣ୍ଡି ଆଣିକି ଇଏ କରିବା ଆଉ।
ହୁଁ ହୁଁ।
ହୁଁ।
ଏମାନେ ତ ହେଲାଣି ପନ୍ଦର କୋଡିଏ ଦିନ ସେମାନେ ରୋଷେଇ ନାହିଁ ପୋଷେଇ ନାହିଁ ବାହାରେ ଖାଲି ଖାଉଛନ୍ତି।
ବିଜା ରେ।
ହଁ ପରା। ବାହାରେ ଯେତିକି ଦିନ ଖାଇଲେ ସେତିକିରେ ସେ ଗ୍ୟାସ ହାଣ୍ଡି ହେଇଥିଲେ ଇଏ କେତେ ହେଇ ଥାନ୍ତା ନାଇଁ କି?
ହୁଁ ହୁଁ।
ଦେଖିବା ମୁଁ ଆଇବି ସେଇଟୁ ଏକା ସେଟିଂ ସିଆଡେ ଯେନ୍ତି ପଳେଇ ଆଉ।
ଉଁ ହୁଁ ସେମତିଆ।
ହୁଁ।
ଇଆଡୁ ଆଡୁ ସେଟିଂ ସୁଟାକି ଖସିଯିବାର ଅଛି।
ହଁ।
ଭଲ ହବ ଟିକେ ପାଠ ଟଚ୍ ବି ରହିବ ନାଇ କି?
ହ ହଁ।
ଜାଗା ରହିବ ଟିକେ
ହେଲେ ଭାଇନା ସେ ସବୁ ୱିକେଟ ଫ୍ୱିକେଟ୍ ବ୍ୟାଟ ଫେଟ ସବୁ ନେଇକି ଗଲେ କି? ନା ଖାଲି ବ୍ୟାଟ ଧରିକି ଯାଇଛନ୍ତି?
ଭାଇନା ବ୍ୟାଟ୍ ନେଇଗଲେ ବଲ୍ ନେଇକି ଗଲେ।
ୱିକେଟ ଅଛି ତ?
ଆଉ ୱିକେଟ ଅଛି।
ବେଟ୍ ସବୁ ନେଲେ ତାହେଲେ।
ହଁ ସେକେଣ୍ଡେ ଟ୍ରିପରେ ୱିକେଟ ନେଇକି ଯିବେ। ଏବେ ଆଇବେ ୱିକେଟ ନେଇକି ଯିବେ।
ଓ ନାଇଁ ନାଇଁ ସେଇଟା ଗୋଟେ ଇଏ କୁ ଦେବାର ଅଛି ତ ଗୋଟେ ଇଏ କୁ।
ଭାଇନା କାଳେ ୱିକେଟ ନେଇକି ଯିବେ ବୋଲି ମୁଁ ୱିକେଟ ଧରିକି ପଳେଇଛି ଏପଟେ ରଖିଛି।
ହୁଁ ହୁଁ ହୁଁ।
ଆଉ କଣ ସବୁ ନେଇଯାଇଥାନ୍ତ।
ହଁ ଗୋଟେ ସେଟା ଗୋଟେ ଟିମି ରେ ଅଛି ପୁରା ସେଇଟା ରଖି ଦେଇଛି। ମୁଁ ଧରିବାକୁ ସୁବିଧା ହେଲାନି ବୋଲି ରଖିଛି ସେଠି।
ସେଇଥିପାଇଁ ତ ମୁଁ ଲୁଚେଇକି ରଖିଛି। କାଲି ଆକା ଆଣିବି ଭାଇନା ନେଲା ବେଳେ। ନହେଲେ ଉଇ ଟିକେଟ ନେଇ ଯାଇଥାନ୍ତେ ର
ବ୍ୟାଟ୍ ଫେଟ ଆଣିବା ନହଲେ ଇଲୁ ଭାଇକୁ କଲ୍ କରିକି ଆଉ।
ହଁ ଇଲୁ ଭାଇ ଦେବେ ବୋଲି କହିଛନ୍ତି ପରା।
ହଁ ଚାବି ତାଙ୍କ ପାଖରେ କ୍ୟାସିୟର ପାଖରେ ତ ରହୁଛି ଚାବି। ଆଉ ସେଠୁ
ହଁ ସେ ବେଟେ ବଲ ଟିକେ ଆଉ ଟିକେ ଧରିକି ପଳେଇବା। ସେ ରାକେଟ ଟିକେ ଧରିକି ପଳେଇବା।
ହଁ ଏବେ ବଢିଆ ସୁବିଧା ହବ ହେଲା।
ହଁ।
ହୁଁ ହୁଁ। ବର୍ଷା ଫର୍ଷା ହଉଛି ନା ନାଇଁ।
ବର୍ଷା ଭାଇନା ହଉନି।
ଓହୋ।
ସମୟରେ ତମ ଆରେ ଓଦା ହବା ଆଉ।
ହଁ ଦେଖିଆ ସୁମିତ ଭାଇ ଆଇଲେ ହବ ଆଉ।
ସୁମିତ ଭାଇ କହି ସାରିଲେଣି ପରା।
ହଁନ୍ତି।
ହଁ ଗୋଟେ ହବ ବୋଲି କହିଛନ୍ତି। ତମେ ଆଇଲେ ଗୋଟେ ହବ ବୋଲି
ହଁ ହଁ ହଁ।
ଆମେ ତ ଜଗିକି ଅଛେ। ଆଁ।
ହଁ। ମୁଁ ଆଇଲେ ବି ତ ସିଆଡେ ଯିବାର ନାହିଁ ବୁଝିଲୁ କି ନାଇଁ।
ହୁଁ।
ଅଫିସ ଆଡେ ନେଇକି। ଗୋଟେ ଦି ଦିନ ଯାଇକି ପଚାର ପଚାରୁ କରିକି ଆଇବା କଥା ଆଉ।
ହୁଁ ହୁଁ। ହୁଁ ହୁଁ।
ଆଲେ ତମେ କଲ୍ କରୁନ ଆକୁ ଗାଣ୍ଡୁକୁ।
ନାଇଁ ତାକୁ କଲ କରନି।
ହ।
ତମେ ଗୋଟେ କଲ ରେ ଅଛ। ଆଉ ଗୋଟେ କିଏ ଗୋଟେ କଲ୍ କରୁଛି।
ହଁ କି।
ହଁ ଟିକେ ଟିକେ ରୁହ।
ହଉ ଠିକ ଅଛି ରହୁଛି।
ହଉ ହଉ ଠିକ୍ ଅଛି। ତମେ କରିବ ନା ଟିକିଏ ପରେ କରିବ।
ହଁ ଟିକେ ପରେ କହୁଛି।
ହଉ ହଉ ଠିକ ଅଛି ହଉ।
ହଉ। କାଟି ଦିଅ ଜଲଦି।